ହାଲୋ ହଁ! କଣ କରୁଛ ଦିଦି?
ଏଇ ଆସୁଚି ଆଉ।
ହାଁ ଖାଇବା ପିଇବା ସରିଲାଣି। ହଁ ମୋ ସାଙ୍ଗ ଗୋଟେ ଆସିବ ଆଜି, ଆଃ! ଆମର ଗୁଟେ ସାଙ୍ଗ ଆସିବ ଘରକୁ ତୋ ତାକୁ ୱେଟ କରିଛି ଆଉ।
ଅହଃ!
ନାଇଁ ପାଗ ଆଜି କିନ୍ତୁ- କାଁ ଳିଆ ରଖିଛି। ଖରା ସକାଳୁ ନାହିଁ, ପବନ ବି ଭଲ ହଉଛି କିନ୍ତୁ ବର୍ଷା ହେଇନି ଆଉ। ଚିଂ ଚି
ହଁ ଆମ ଆଡେ ବି ବର୍ଷା ହେଇଛି, ହଁ ହଉଛି ତ ଟିକେ ଭଲ ଲାଗୁଛି ବର୍ଷା। ଦେଖିବା ପାଇଁ ଏଠି ବସିକି ଦେଖୁଥିଲି ବର୍ଷାଝରକା ପାଖରେ। କଣ ମୋ ଏମିତି ହେଉଛି, ବର୍ଷା ଦିନ ଆଇଲା କି? ଟିକେ ଭଲ ଲାଗେନି ବର୍ଷା ପଡୁଥିବ ଗଛ ଫଛ ସବୁ ପାଣି ଟୁପ ଟୁପ ଭଳିଆ ଲାଗୁଛି।
ହଁ ବୋ ସାଟା ପକରେେଇ ବି ଅଛ ପୁରା ଗ୍ରୀନ୍ ଗ୍ରୀନ୍ ଦେଖା ଯାଏ ସବୁଜ ପୁରା
ହଁ ସବୁଜ ସବୁ କଁଳି ଯାଇଛି ଗଛ ପତ୍ର ବଢିଆ ଲେଖା ହଉଛି ଆଉ।
ଉଁ ହୁଁ।
ଏଇ ଫାଷ୍ଟ ଫାଷ୍ଟ ବର୍ଷା ଏଇନା ହବ ଭଲ ଲାଗିବ ତାପରେ ମାସେ ଖଣ୍ଡେ ବର୍ଷା କଣ୍ଟିନ୍ୟୁ ହବ ଭାରି ବିରକ୍ତି ଲାଗିବ।
ହଁ। ଏଆ ପୂର୍ବରୁ ଦେଖୁନାହାନ୍ତି କେତେ ଗରମ ହଉଥିଲା।
ହଁ ଖରାଦିନ ପ୍ରବଳ ଗରମ ଏ ବର୍ଷ ପଇଁଚାଳିଶ ଡିଗ୍ରୀ ଚୟଳିଶ ଡିଗ୍ରୀ ସେଲସିଆସ ଖରା।
ହଁ ଆମର ଏପଟେ ବି ଅଧିକାଂଶ ଲୋକ୍ ଏଇ ଗରମକୁୁ ସମସ୍ ସେ ଏସି କିଣି ଆଣିଲେ ତ ଭୁଲ୍ଟେଜ୍ ବି କିଛି ଘରେ ଯୋଉ ଫ୍ୟାନ୍ ଲାଇଟ୍ ଏରା ସବୁ କିଛି ବୁଲ୍ ଟେଜ ବିି ଠିକ୍ ସେ ପାଉନି।
ହଁ ସମସ୍ତେ କିଣି ଆଣିଲେ ଆଉ ଆଡ଼େ ଡିମ୍ ହେଯାଉଚୁ ଇଏ ହେଇଯାଉଚୁ ଭୋଲ୍ଟେଜ କମି ଯାଉଛୁ।
ହଁ।
ଏସି ଏଇଆ ସେ ଖରା ଦିନେ ଟିକେ ଥଣ୍ଡା ଲାଗି ହଁ ମୁଁ ଏବେ କଣ କରିବି ଏଇ ପଢାପଢି ତ ସରିଲାଣି ବସିଛି ରୋଷେଇ କରୁଥିଲି ତାପରେ ବର୍ଷା ହେଲା ଆଉ ଗୋଟେ ଯାଇଥାନ୍ତି ବାରିଆଡୁକୁ କଣ ଗୋଟିଏ ପରିବା ପ୍ରଲାଗି ତୋଳି ଆଣିବେ ନେଇଁ ବର୍ଷାଟା ଥମୁ ତୋଳିବା ଆଉ।
ଅହ ପନିପରିବା ଘରେ ତ ଲଗ
ହଁ। ହଁ ଲାଗିଛି ଭେଣ୍ଡି, କାକୁଡି, ଜହ୍ନି ଏ ସବୁ ଲାଗିଛି ଏବେ ଏଇ ଦଶ ପନ୍ଦର ଦିନ ଅଳ୍ପ ଅଳ୍ପ ଫଳୁଛି ମୁଁ କହିଲି ଯିବା କଣ ଦେଖିବା ଆଣିବା ରୋଷେଇ କରିବା ଖରା ବେଳକୁ ଦେଖିଲା ବେଳକୁ ବର୍ଷା ହଉଛି ଆଉ।
ଓହୋ।
ଆ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ସବୁ ଭଲ ଅଛନ୍ତି। ସିଜନ ଚେଞ୍ଜ ହେଲା ଏବେ ଜର ଫର ହେଇଯାଇଥିଲା ଆମ ବାବାଙ୍କୁ ଯୋଉ ଏଇ ଖରା ଦିନ ପରେ ହଠାତ୍ ବର୍ଷା ଦିନ ହେଲା ଟିକେ ଜର ଥଣ୍ଡା ହେଇଯାଏନା କି
ହଁ ତାପରେ ଏଟା ନୂଆ ବର୍ଷାଟା ପଡୁଚି ତ ଦେହ ଟିକେ ଖରାପ ହେଇଯାଉଥୁବ ଆଉ।
ହଁ ସେଥିପାଇଁ ଟିକେ ହେଇଥିଲା ନହେଲେ ଭଲ ଅଛନ୍ତି ସବୁ। ମୋର ଟ
ଆଉ ଆପଣ ମ୍ୟାରେଜ କରି ସାରିଲେଣି ନା କରିନାହାନ୍ତି?
ହଁ ହଁ ମ୍ୟାରେଜ ସରିଲାଣି।
ଅ ହଁ।
ମ୍ୟାରେଜ ପରେ ବର୍ଷ ହେଲା ସରିଲାଣି। ହୋଉ ଆ କାମ ନା।
ହଁ।
ଓହୋ ନାଇ ମୋ ବାହାଘର ସଇଲାଣି ଦେଢବର୍ଷ ହବ ଦିବର୍ଷ ହବ ଆଉ ଅଳ୍ପଦିନ ଆଉ।
ଆଁହଁ ଗାଁକୁ ଆସ ଚନ୍ତି ଶାଶୁଘରେ ଅଛନ୍ତି?
ମୁଁ ଗାଁକୁ ଆସଚି ମୋର ଏଇ ରଜ ପାଇଁ ଆସିଥିଲି। ଆଉ ରଜ ତ ସର୍ ଗଲାଣି ମୁଁ ଯିବି ବୋଲି ଯାଇନି ଯିବି ଆଉ ଦି ଦିନି ଖଣ୍ଡେ ପରେ ଆଉ।
ଅହ।
ହେଲେ ଟିକେ ଆସେ ଘରକୁ ନହେଲେ ହୋଲିକୁ ଆସ ମୋ ସାଙ୍ଗ ସେ ସବୁ ଗାଁରେ ହୋଲି ଆମେ ବଢ଼ିଆ ଖେଳୁ ତ ଆଉ ହୋଲିକେ ଆସ୍ ଏ ସାଇ ହୋଉଛି ପ୍ରତିବର୍ଷ ମାନେ ମୁଁ ଆଗରୁ ବାହାରେ ରହିକି ଜବ କରିୁଥିଲି। ଏଇତ ଦି ବର୍ଷ୍ ତାଲେ ବାହାଘର ହେଲା ଏଇ ଗା ଏଇ ପ୍ରତିବର୍ଷ ସେଇ ହୋଲି ବେଳକୁ ମୁଁ ଆସ୍ ସେ ଗାଁକୁ ଆମେ ଖେଳୁ ସବୁ ସାଙ୍ଗସାଥି ପୁରା ମସ୍ତି ପୁରା ବଢିଆ କରିକି ଆମେ ସବୁ ଗୋଟେ ପଡିଆ ଅଛି ସ୍କୁଲ ପାଖରେ ସେଇଠିକି ସବୁ ପୁଅ ଝିଅ ସ ସାଙ୍ଗ ଆମେ ଝିଅପିଲା ସବୁ ପଳେଇବୁ ସେଠି ସବୁ ମାନେ ଯୋଉ କଲର ଆସେନି ନା ମୁଣ୍ଡ କଣ ଜାଣିଚ? ଝୁରା ରଙ୍ଗ ଟାଇପର ସେଇ ସେଇଗୁଡା ସବୁ ଗୋଳା ସେଇ ପା ଛାଡିବନି ପୁରା ଗୋଲାପି ଗୋଲାପି ପୁରା ହେଇଯିବ ରାଲିି ଗୋଲାପି ଏମିତି। ଏ ସବୁ ପ୍ରକାରର ଅଛି। ଗ୍ରୀନ୍ ରେଡ୍ ପିଙ୍କ୍ ସବୁର ଅଛି ଆମ ସ ସବୁ ଯାଉ ସେଇଠିକିନା ସବୁ ମୁଣ୍ଡ ଫଟା ମାନେ କଣ କଲ କାଗଜ ରେ ଲୁଚେଇକି ରଖିିଥିବୁ, ପିଚିକାଳି ଆଉ ଯୋଉ ଅଭିିର ଗୁଡା ସବୁ ଏମତି ଫୋବାଡ଼ା ଫୋବାଡ଼ି ହବୁ କିନ୍ତୁ ସେଇ ମୁଣ୍ଡ ଫ କଣ ଲୁଚେଇ ରଖିଥିବୁ, ସାଙ୍ଗସାଥି ମୁଣ୍ଡରେ ଚୁପ୍ କିନା ଲଗେଇ ଦେଇଥିବୁ, ସେ ଯେତେ ପାଣି ଢ଼ାଳିବେ ସେ ସେମତି ବହୁଥିବ କଲର ଜମା ଛାଡ଼ିବ ହିଁ ନାଇଁ। ସେ ଘସି ଘସି ସେ ଜମା ଛାଡିବନି। ଆଉ ପୁରା ପଣା ଫଣା କରୁ ହଁ ହୋଲିରେ, ପଣା ଅଣା କରି ସବୁ ସାଙ୍ଗସାଥି ଭାଙ୍ଗ ଭାଙ୍ଗ ମିଶେଇ ପୁରା ପିଆ ପିଇ ପୁରା ମାନେ ବୋହୁତ୍ ମସ୍ତି ହୁଏ। ଆଉ ସବୁ ପାଣି ପାଇପ୍ ଲଗେଇ ଦେଇେଇଥିବୁ ସେଠି ମଟରରେ, ଯଦି ହୋଲି ଯେତିକି ନ ଖେଳିବୁ ପୁରା ପା-ସେଇ ଯୋଉ ଅଭିର ଆଉ କଲର ରେ ପୁରା ସେ ପଡିଆଟା ପୁରା ରେଡ୍ ରେଡ୍, ପୁରା ହେଇ ଯାଇଥିବ। ସବୁ ଚକଡି, ମକଡି ପୁରା ନଷ୍ଟ କରିଦେଇ ଥିବୁ ଆମେ। ଆଉ ହୋଲିରେ ବି ଆସନ୍ତିନି ଆଜି ଅ ଠାକୁର ଆସନ୍ତିନେଇ।
ହଁ ହଁ ହୋଲିରେ ଗାକୁ ହଁ ରାତି ଟାଇମରେ ଆସନ୍ତି ଭୋଗ ଖାଇବା ପାଇଁ ଯଉ।
ସେଠି ଆମ ଗାଁରେ ଅଛି ମାନେ ଏମିତି ଠାକୁର ବିମାନରେ ଚାରି ଜଣ ଲୋକ ଏମତି କାନ୍ଧେଇଥିବେ ହଁ କାନ୍ଧେଇକି ଆସିଥି ଥିବେ ସମସ୍ତଙ୍କ ଦୁଆରେ ଦୁଆରେ ଭୋଗ ଖାଇବେ ଖାଲି ଆମ୍ବ ଗୁଡା ସେତେବେଳେ ଛୋଟ ଛୋଟ ହେଇ ନଥାଏ କି ସେ ଡାଳ ଲାଗିଥିବ ଠାକୁର ଦେହରେ ଝୁଲୁଥିବ ଗୋଟେ ସୁନ୍ଦର ଲାଗୁଥିବ ଠାକୁରଙ୍କୁ ଟିକିଏ ଅଭିରଖ କରୁଥିବେ ସେ ଯୋଉ ଲୋକମାନେ ଆ ସେ ସେ ସମସ୍ତଙ୍କ ଗାଲରେ ଅଭିର ଲଗେଇ ଦେଇକି ବୟସ୍କ ଲୋକମାନଙ୍କ ପାଦରେ ଏମିତି ଲଗେଇକି ଯିବେ ଅଭିର ଦିଅନ୍ତି ଆମକୁ ଠାକୁରଙ୍କ ଅଭିର ପୂଜା ହେଇଥିବ ଆମେ ଖେଳୁ ତା ପରଦିନ। ଆଉ ଆମର ମେଲଣ ପଡିଆ ବି ଅ ଅଛି ଏଇ ଯୋ ସବୁ ସବୁ ଗାଁର ଠାକୁର ମାନେ ଯୋଉ ହଁ ରାଧାକିଷ୍ଣ ଠାକୁର ସେ ସବୁ ସେଇ ପଡିଆରେ ଏକଜୁଟ ହେବେ ବଡ ମେଲଣ ଟାଇପ ସବୁ ଯାତ୍ରା ଫାତ୍ରା ହୁଏ ପ ବଜାର ମନା ବଜାର ଟାଇପ ର ପଡିଥାଏ। ଆଉ ଖାଇ ପିଇବା ଆଉ ଯାତ୍ରା ଏସବୁ ହୁଏ ଗୋଟେ ରାତି ତାପ ପୁଣି ଗାଁକୁ ଆସନ୍ତି ଭୋଗ ଖାଇ ଖାଇ ଆଉ ଏମିତି ଆମ ସେପଟେ କେମିତି କଣ ହୁଏ ହୋଲି?
ହୁଁ ଆମର ବି ତ ସେଇ ସମାନ ହିଁ ଏଇଭଳି କରାଯାଏ ଆମର ବିମାନରେ ଆସନ୍ତି ଏଇ ଯେମତି ହେଲା ଏଗାରଟା ବାଜେ ଆମର ଟିକେ ଏରା ଦି ତିନିଟା ଗାଁ ମିଶିକି ମାନେ ଆମ ଗାଁ ନା ଗୋ କିନ୍ତୁ ଭାଗ ଭାଗ ହେଇକି ରହିଛନ୍ତି ମାନେ ଯେମିତି ସାଇ ଭଳିଆ ରୁହନ୍ତି ମ ସେନ୍ ଜୁଗୁରୁ କୁହନ୍ତି। ଆମ ଗାଁ ସେମତି ତ ଆଉ ଗୋଟେ ଗାଁ ର ଆମ ଗାଁକୁ ଆସନ୍ତି ତ ଟିକେ ଲେଟ୍ ହେଇଯାଏ ରାତି ଏଗାରଟା ପାଖାପାଖି ଏମିତି ଆସନ୍ତି ବିମାନରେ ଆଣନ୍ତି ଏମତି କୀର୍ତ୍ତନ ଯେମିତି ହଉଥାଏ ହ କ୍ରିଷ୍ଣନ ସବୁ ଗୀତ ଗାଇକି ନୂଆ ନୂଆ ଗିତ ସବୁ ଭଜନ ଗାଇକି ଆସନ୍ତି ତାପରେ ନିଜ କୂଳରୁ ରୁହନ୍ତି ଦୀପ ନଡିଆ ପାଣି ଏମିତି ଆଗ ଢାଳନ୍ତି ଯେମିତି ପୂଜା ଜଣେ ଆସିଥାନ୍ତି ସେ ପୂଜା କରିଦିଅନ୍ତି ଆଉ ହୋଲି ଦେଇଥାନ୍ତି ଆମେ ସେଇଟାକୁ ବି ରଖିଥାଉ ସକାଳେ ତାପରେ ହୋଲି ଯୋଉ ଆସଥାଏ ଆମେ ଖେଳୁ ଆପଣ ଏମିତି କହିଲେ ବି ଯୋଉ ମୁଣ୍ଡ ଫଟା ଯୋଟା ଆମେ ବି ସେମିତି ସବୁ ନେଇକି ଲୁଚେଇକି ସାଙ୍ଗ ମାନଙ୍କ ମୁଣ୍ଡରେ ମାରିଦଉ ଖେଳୁ। ସେଇଟା ତ ସହଜରେ ଛାଡେନି ମାନେ ସାମ୍ପୁ ମାରିଲେ ବି ବାର ବାର ବାର ତିନି ଚାର ଥର ମାରିଲେ ଯାଇକି ସେଇ ରଙ୍ଗଡ଼ା ହାଲକା ଟିକେ ଛାଡେ।
ହଁ।
ହଁ ଆମ ଆମର ବି ଇଆଡେ ସେଇଭଳି ପଣା ହୁଏ। ଆମେ ଝିଅ ମାନେ ସେଇ ବା ଟା ସାଢେ ବାରଟା ନହଲେ ଗୋଟେ ଭିତରେ ଖେଳ ସାରିଦଉ କିନ୍ତୁ ଆମ ଗାଁରେ ଯୋଉ ମାନେ ପୁଅ ପିଲା ମାନେ ମାନେ ଅଛନ୍ତି ସେମାନେ ପୁରା ସେଦିନ ଡିଜେ ଡାକିଥାନ୍ତି ତାପରେ ହୋଲି ସବୁ ଏମିତି ର ଥାନ୍ତି ପିଚକାରୀ, ସେ ସବୁ ଖେଳି ଖେଳି ପୁରା ନାଚି ନାଚି ସାରା ଏମିତି ବୁଲନ୍ତି, ସେମିତି ହୁଏ ଆଉ।
ହଁ ନାଇଁ ଆମର ଆମର ବି ସେଇ ତମ ଟାଇପ ର ପୁଅ ପିଲାମାନେ ପୁରା ନାଚି ନାଚି ଡିଜେ ଫିଜେ ବାଜି ସେ ବି ସବୁ ବୁଲନ୍ତି ଆମେ ଝିଅ ପିଲାମାନେ ସେ ପଡିଆରେ ସବୁ ଖେଳୁ, ଆଉ ମାନେ ଏମିତି ବୋଳା ବୋଳି ହେଇକି ରଙ୍ଗ ଖେଳୁ। ଭଲ ଲାଗେ ସବୁ ବେଶୀ। ତ ଗୀତ, ନାଚ ପୁରା ହେଇକି ଖାଇବା ପାଇଁ ଭୋଜି ବି ଆମର ଗୋଟେ ଯାର ଯୋଉ। ଖେଳି ସାରିଲା ପରେ ଗାଁ ମୁଣ୍ଡରେ ଗୋଟେ ଅରୁଆ ଭାତ, ଡାଲମା, ଖଟା ବା ସେମିତି ହେଇଥିବ ଆଇ ପିଇକି ପରେ ଆସିବୁ। ନଈରେ ବୁଡିବୁ ବୁଡିବୁ ମାନେ ହୋଲି ଖେଳ ସରିଲା ପରେ ଦିଟା ଖଣ୍ଡେ ଟାଇ ହବ ଆଉ ଘରେ ଆସି କିଏ ଗାଧଉଛି, ନଈକି ପଳେଇବ ସେ ନଈରେ ସେଠି ଯୋଉ। ମୁଣ୍ଡ ଫଟା ରଙ୍ଗ ଲଗେଇଥିବୁ ସିଏ କଣ ଆଉ ଛାଡିବ ସେଇଠି ପୁରା ଘଣ୍ଟା ଘଣ୍ଟା ବୁଡି କି, ଘଷି ଘଷି, ଯୋଉ ନଲି ସେ ନ ସେମିତି। ସେମିତି ହିଁ ଆସିକି ଗାଧେଇ ସେଇଠି ପୁଣି ଭୋଜି ହଉଛି ଖାଇକି ଘରକୁ ଆସିକି ପୁରା। ପୁରା ଦିନ ମାନ କାଇସଇତ ମୁଁ। ହୋଲିରେ ଗାଁକୁ ଆସନ୍ତୁନି କହି
ହଁ ହଁ ଆମର ବି ତ ଏଠି ନଦୀ ଅଛି, ଆମର ଗୋଟେ ବ୍ରାହ୍ମଣୀ ନଦୀ ତ, ଆମେ ବି ସେଠିକି ଯାଉ ହେରି ହୋଲି ଦିନ ଖେଳୁ, ପାଣି ତ ସେଠି ନଦୀରେ ପ୍ରବଳ, ଆଉ ଗାଧେଇଲେ ପୁରା ଶାନ୍ତି ଲାଗେ। ଫୁଲି ଫୁଲି ପୁରା ଯାଏବି ସହଜରେ। ତ ଆମେ ବି ହେଇ ହୁଲିରେ ସବୁ ମିଶିକି ନଦୀଆଡେ ଯାଉ ବାହାରି ଗାଧେଇକି ଆସୁ ଆଉ।
ସମସ୍ତେ ମିଳିମିଶି କଲେ ତ ମଜା ଲାଗିବ ବହୁତ। ହଁ। ଏବେ ଏବେ ତ ସମସ୍ତେ ବାହାରେ ରହିଲେଣି। ସାଙ୍ଗସାଥି ମାନେ ପଢୁଛନ୍ତି, ଆଉ କଏ କୁଆଡେ ଜବ୍ କଲେଣି, ଆଉ ବେଶୀ କେହି ନାହାନ୍ତି ନହେଲେ ଆଗରୁ ଆମେ, ସ୍କୁଲ ଟାଇମ କଥା କହୁଛି, ସେତେବେଳେ ପୁରା ସବୁ ଥିଲେ ବଢିଆ ମଜା ଲାଗେ, ତାପରେ ମୁଁ ଜବ୍ କରୁଥିଲି ଯେତେବେଳେ ଆସେ ମୁଁ ଘରକୁ ସେତେବେଳେ ବି କିଛି ସାଙ୍ଗ ମର ବାହା ହେଇନ। ଥିଲେ। ଏବେ ମୋ ସାଙ୍ଗ ସାଥି ସବୁ ବାହା ହେଇ ସମସ୍ତେ କଣ ଆସିବାରେ, ଶାଶୁ ଘରୁ ଆସିବା କବି ପସିବୁଲ୍ ନୁହେଁ ନା।
ହଁ ସମସ୍ତଙ୍କର ସବୁବେଳେ ତ ଏମତି ସମାନ୍ ମାନେ ନାହିଁ ସେମାନେ ଆସିପାରେ ବୋଲି କିଏ। ନହେଲେ ଜାର ଯେତେବେଳେ ଛୁଟି ମିଳିଲା ସେ ଆସିପାରିବେ।
ହଁ ଆଉ ଖାଲି ତ ପୁଅ ପିଲାମାନେ, ପୁଅ ଗୁଡା ସିଏ ଅଛନ୍ତି, ଆଉ ସେମାନେ ବି ସବୁ ବାହାରେ କିଏ କୋଉଠି ଜବ କରିବାକୁ ଗଲେଣି, ବେଶି ଆଉ କିଏ ନାହାନ୍ତି, ସେଥିପାଇଁ ମଜା ଲାଗୁନି।
ଓହୋ କହୁଥିଲେ ତ ହଁ। ଆପଣ ତ କହୁଥିଲେ ଜବ୍ କରଛନ୍ତି। ଟି ଏବେ ଅଛି ଯବ ନା ଛାଡିଛ ସାରିଲେଣି?
ହେଲା ମ୍ୟାରେଜ ପରେ ଗୋଟେ ବର୍ଷ ଜବ କରିଥିଲି ତାପରେ ଏବେ ଏଇ ଚାରି ମାସ ହେଲା ମୁଁ ଛାଡିଦଥିଲି ଜବ।
ଓ ହଉ।
ମୁ ଜବ୍ କରୁଥିଲି ଛାଡି ଦେଇଛି ଘରେ ଶାଶୁ ଘରେ କହିଥିଲେ ତ ଗୋଟେ ବର୍ଷ ଜବ କରିବା ପାଇଁ ବାହାଘର ପରେ ହଁ ଆସ ହୋଲିରେ।
ହୁଁ ହୁଁ ହଁ ମୁଁ ଯିବି। ଆପଣ ବି କେବେ ଥରେ ବାହାରିକି ଆସିବେ ଆମର ଗୋଟେ ପର୍ବରେ ମୁଁ ଆପଣଙ୍କୁ କଲ୍ କରିବି ଆସିବେ ଆଉ। ହଉ ଆପଣ ଠିକ ଅଛି ମୁଁ ଆଜି କଣ କରିବି ଆପଣ କଣ କରନ୍ତୁ ଆଉ ହଁ ରଖୁଚି।
ହୁଁ ହୁଁ।